ହଁ ମ୍ୟାଡ଼ାମ କୁହନ୍ତୁ?
ହ୍ୟାଲୋ ମ୍ୟାଡାମ ନମସ୍କା
ନମସ୍କାର ମ୍ୟାଡ଼ାମ୍ ନମସ୍କାର।
ଆଜ୍ଞା ଆପଣ କଣ ବ୍ୟସ୍ତ ଥିଲେ ବୋଧେ?
ନାଇଁ ମ୍ୟାଡ଼ାମ କୁହନ୍ତୁ।
ଆଜ୍ଞା ଆଜ୍ଞା ମୁଁ କହୁଥିଲି କି ମ୍ୟାଡ଼ାମ ଆମେ ଟିକି ବର୍ତ୍ତମାନ ନାରୀ ଶିକ୍ଷା ବିଷୟରେ ଆଲୋଚନା କରିବା?
ଆଜ୍ଞା ଆଜ୍ଞା ବହୁତ୍ ଭଲର କଥା କୁହ?
ଉଁ ମୁଁ ନାରୀ ଶିକ୍ଷା ଉପରେ ଆପଣଙ୍କ ଠାରୁ ମୁଁ ହୁଏତ କିଛି ନୂଆ ନୂଆ ଜିନିଷ ଜାଣିବାକୁ ଚାହିଁବି। ହେଲା କି ମ୍ୟାଡାମ ଗୋଟେ କଥା ଦେଖିଥିବେ ବର୍ତ୍ତମାନ ସମାଜରେ ଏ ମାନେ ଉଁ। ପୁରୁଷ ହୁଅନ୍ତୁ ବା ନାରୀ ହୁଅନ୍ତୁ ଆପଣ କହିପାରନ୍ତୁ ସମସ୍ତିଙ୍କି ଶିକ୍ଷାଦାନ ପାଇଁ ବା ସମସ୍ତେ ଶିକ୍ଷା ଲାଭ କରିବା ପାଇଁ ସରକାରଙ୍କର କେତେ ପ୍ରକାରର ଯୋଜନା ଆରମ୍ଭ ହଉଛି ହେଲା କି ଯେମିତି କିି ଆପଣ ଧର କହିପାରିବେ ଗୋଟେ ଛୋଟ ଛୁଆଟିଏ ଜନ୍ମ ହବା ପୂର୍ବରୁ ବା ମା ପେଟରେ ଯେତେବେଳେ ଗୋଟେ ଛୁଆ ଥାଏ। ସେତେବେଳେ ସରକାର କଣ କରୁଛନ୍ତି ଅଙ୍ଗନବାଡି କେନ୍ଦ୍ର ଦ୍ଵାରା ଆମ ମାନଙ୍କୁ ଧର ଛତୁଆ ହେଲା ଅଣ୍ଡା ହେଲା କି ଫଲିକ ଏସିଡି ଯୋଉ ଆମର ମେଡ଼ିସିନ୍ ରହୁଛି। ସବୁ ପ୍ରକାର ଦେଇଥାନ୍ତି କି ଗୋଟେ ଛୁଆ ଟେ କେମିତି ସୁସ୍ଥ ଛୁଆ ହେଇକି ଜୀବନ ଯା ମାନେ ଜନ୍ମ ଲାଭ କରିବ ସେମିତି ହୁଏ। କିନ୍ତୁ ତା ସହିତ ସ୍କୁଲ୍ ମାନଙ୍କରେ ବି ଦେଖିବେ ଗୋଟେ କାନ୍ଥରେ ଆମର ଗୋଟେ ସୁନ୍ଦର ଜିନିଷ ଲେଖା ହେଇଛି। ଯେ ସଭିଏଁ ପଢନ୍ତୁ ସଭିଏଁ ଗଢନ୍ତୁ ଏଇ ନାରା ଟା କେତେ ସୁ ସର୍ବଶିକ୍ଷା ଅଭିଯାନ ନାମରେ ପରିଚିତ।
ଆଉ ମ୍ୟାଡାମ ଲେଖୁଛନ୍ତି ଯେ ପୁଅ ଝୁଅ ସମସ୍ତେ ସମାନ ଯୋଉ ଝିଅ ମାନଙ୍କୁ ଦେଖିକି ଭ୍ରୃଣ ହତ୍ୟା କରିଦିଅନ୍ତି। ସେଥିପାଇଁ ପୁଅ ଝିଅ ସମସ୍ତେ ସମାନ ସେଇଟା ବି ଲେଖନ୍ତି ଗମେଣ୍ଟ ବହୁତ୍ ସଚେତନ କରଉଛି ମ୍ୟାଡ଼ାମ୍।
ହଁ ହଁ ନିଶ୍ଚିନ୍ତ ଭାବରେ ଆପଣ ଭଲ କହିଲେ ଯୋଉଟା କି ପୁଅ ଝିଅ ସମସ୍ତେ ସମାନ ବର୍ତ୍ତମାନ ସମାଜରେ ଦେଖୁଥିବେ ଆପଣ ପୁରୁଷ ସହିତ ନାରୀ ମଧ୍ୟ କାନ୍ଧ ମିଶେଇକି ଚାଲି ପାରୁଛି। ଯେମିତିକି ଆପଣ କ ଆଗକୁ ବି ଯାଉଛି ଯେମିତି କିି ଆପଣ କୁହନ୍ତୁ ଗୋଟେ ପୁଅଟିଏ ଯଦି ଟ୍ରକ୍ ଚଲଉଛି ଗୋଟେ ଝିଅଟି ବି ଟ୍ରକ୍ ଚଲେଇ ପାରୁଛି। କି ପୁଅଟିଏ ଯଦି ଉଡାଜାହାଜ ଚଲଉଛି ଝିଅଟିଏ ବି ଚଲେଇ ପାରୁଛି ସବୁ ପ୍ର କାର କ୍ଷେ କ୍ଷେ କ୍ଷେତ୍ରରେ ଆପଣ ଦେଖିବେ ପୁଅ ଯାହା କରିପାରୁଛି ଝିଅ ତା ଠାରୁ ଆହୁରି ଦୁଇ ଗୁଣି ତ ଆଗରେ ମଧ୍ୟ ରହୁଛନ୍ତି।
ହଁ ହଁ ହଁ ମ୍ୟାଡ଼ାମ୍।
ଆଜ୍ଞା ହଁ କୁହନ୍ତୁ ଆ
କିନ୍ତୁ ଝିଅର ଶିକ୍ଷା ଉପରେ ମ୍ୟାଡ଼ାମ ମୁଁ ଏହା କହିବି ଝିଅର ଚିନ୍ତାଧାରା ଏତେ ଏ ବଦଳି ଗଲାଣି କି ଝିଅ ମାନେ ଏ ଏତେ ଉପୁରୁକୁ ଗଲେଣି ଯେ ସେମାନେ ଆଗେ ଯେମିତି ଡରୁଥିଲେ ଆଗର ଗୋଟା। ଅ ଥିଲା ଗୋଟେ ଯୁଗ ସେ ଝିଅ ମାନେ ଡରୁଥିଲେ ରାତିରେ ବାହାର କରିବା ଯିବା ପାଇଁ। ରାତିରେ କାମ କରିବା ପାଇଁ ଏବେ ଝିଅଙ୍କର ଏ ଏତେ ସାହାସ ଉଁ ପାଠ ପଢ଼ିବା ସହିତ ତାଙ୍କର ଏତେ ସାହସ ବଢୁଛି ଯୋଉ କହିଲେ ନାରୀ ଶିକ୍ଷା। ନାରୀ ମାନେ ଯେତେବେଳେ ଶିକ୍ଷିତ ହେଲେ ନାରୀ ମାନେ ଶିକ୍ଷି ଶିତ ହେଲେ ପୁରୁଷ ଶିକ୍ଷିତ ହେଲେ ଗୋଟେ ଘର ପାଇଁ ଶିକ୍ଷିତ ହବ।
ହଁ ମ୍ୟାଡାମ ଆପଣ ଆଉ ଗୋଟେ ଭଲ କ କଥା କହିଲେ ଯୋଉଟା କହିଲେ କି ନାରୀ ଡରୁଥିଲେ ଆଗ କାଳରେ ସେ ସେଇଟା ଏମିତି କାହିଁକି ହୁଏ ଜାଣିଛନ୍ତି ନା ଆମର ଯଦି ଗୋଟେ ମ ହଁ କୁହନ୍ତୁ।
ଯଦି ନାରୀ ଶିକ୍ଷିତ ହେଉଛି ତାହେଲେ ଗୋଟେ ପରିବାରର ଲୋ କେ ଜାଣିବା ଦରକାର ଯଦି ନାରୀ ଶିଖିତ ହଉଛି ତାର ପିଢି ଶିଖିତ ହୁ ଟୋଟାଲ ସାତ ଆଠ ପିଢି ଶିଖିିତହେବ ମାନେ ନାରୀ ଶିଖ ଶିକ୍ଷିତ ହେଲେ ତା ଛୁଆ ମାନଙ୍କୁ ଶିକ୍ଷିତ କରୁଛି।
ଆପଣଙ୍କର ଯୋଉ ଗୋଟେ ଭଲ କଥା ଦିଟା ପଏଣ୍ଟ ମତେ କହିଲେ ଯୋଉଟା କି ଆଗ କାଳରେ ନାରୀ ମାନେ ଡରୁଥିଲେ। ହେଲା। ଆ ଡରୁଥିଲେ ଏଥିପାଇଁ କି ଯଦି ଗୋଟେ ଝିଅଟିଏ ଆପଣ କୁହନ୍ତୁ ଯଦି ସେ ଶିକ୍ଷା ଲାଭ ନ କରିବ ବା ଅଧା ଶି ଶିକ୍ଷିତରୁ ବଞ୍ଚିତ ହେଇକି ରହିବ ସେ ନିଶ୍ଚିିତ ଭାବରେ ଯେତେବେଳେ ବାହାରକୁ ଗୋଡ କାଢି କିବାବ ପାଦ କାଢିବ। ଧର କୁହନ୍ତୁ ଧର ଗୋଟେ ଅଟୋରେ ଯିବା ପାଇଁ ହେଲେ କୋଉଠି କେତେ ଟଙ୍କା ଆମକୁ ଦବାକୁ ପଡିବ। ବା କୋଉ ରାସ୍ତାରେ ଗଲେ କୋଉ ମାନେ ଆଗକୁ ଧର ଆମେ ଅଜାଣାର ଜାଗାରେ ଗୋଟେ ଜାଗାକୁ ଯିବା ସେଠି ମାନେ କେମିତି କୋଉ ଭାବରେ ପହଞ୍ଚିବା ବା ନିହାତି ଭାବରେ ସେଟା ଶି
ଆଜ୍ଞା ଆଜ୍ଞା ସେଇଟା ମ୍ୟାମ୍ ଖାଲି ନାରୀ ନୁହଁ ଶିକ୍ଷା ଆମର ସବୁ ଲିଙ୍ଗ ପାଇଁକା ଦରକାର ଶିକ୍ଷା ହେଲା ଗୋଟେ କଣ ନେତ୍ର ବି ଏ ଗୋଟେ ଶିକ୍ଷାକୁ ମୌଳିକ ଅଧିକାର ରୂପେ ନିଆଯାଇଛି ଯେ ଶିକ୍ଷା ନଥିଲେ ମଣିଷ ତ ଅନ୍ଧ ସଦୃଶ ମାନେ ଶିକ୍ଷା ନହେଲେ ମଣିଷ ତ ବାଟ ଏଇଠୁ ଏତିକି ବାଟ ଆଗକୁ କଣ ଯିବ ବି ଜାଣିପାରିବନି। ତାକୁ ମଣିଷକୁ ସେତେବେଳେ କଣ ଲାଗିବ ନା ଯେମିତି ମୁଁ କିଛି ଜାଣିନି। ମୁଁ ଲୋକଙ୍କ ଆଗରେ କଥା କହିପାରିବିନି ଗୋଟେ ଶିକ୍ଷା ମଣିଷ ବହୁତ ବାଟରେ ଶିକ୍ଷା ମାନେ ଏତେ ଉପରକୁ ପହଞ୍ଚାଉଛି
ମ୍ୟାଡାମ ସେଇ ହଁ ହଁ ମୁଁ ସେଇ କଥା ଦେଖିଥିବେ ମୁଁ ଗୋଟେ ଆଉ ଗୋଟେ ଭଲ କଥାଟେ ଆପଣଙ୍କୁ କହୁଛି। ଏଇ ଜିନିଷ ତ ସରକାର ବିଶେଷ କରିକି ନାରୀ ଶିକ୍ଷା ପାଇଁ କୁହନ୍ତୁ ସ୍କୁଲ ରେ ନାରୀ ଶିକ୍ଷା ପାଇଁ ହୁଅନ୍ତୁ କି ପୁଅ ଶିକ୍ଷା ମାନେ ପାଠ ପଢିବା ନାରୀ ମାନଙ୍କ ପାଇଁ ଟିକେ ବିଶେଷ ଅଧିକ ସହଯୋଗ କରୁଛନ୍ତି କି ଛୁଆଟି ଯେତେଳେ ପାଠ ପଢୁଛି ସ୍କୁଲରେ ସ୍କୁଲ ବ୍ୟାଗ୍ ହେଲା ମାନେ ବହି ହେଲା ଉୁଁ। ଭୋଜନ ହେଲା ବା ମଧ୍ୟାହ୍ନ ଭୋଜନ ଯୋଉଟା କହୁଛନ୍ତି ବା ସାଇକେଲ ହେଲା ସବୁ ପ୍ରକାର ଯୋଗେଇ ଦଉଛନ୍ତି ସବୁ ପ୍ରକାର ସୁବିଧା ଦଉଛନ୍ତି ନା ନାଇଁ ତା ସହିତ ବି କିଛି ଯୋଉଠି କି ଲୋକ ତଥାପି ନାରୀ ମାନେ ଅଧା ପାଠ ପଢିକି ରହୁଛନ୍ତି ରହୁଛନ୍ତି କି ନା ନାଇଁ। ସେ ସବୁ କାହିଁକି ଏମି ତି ହଉଛି କହିଲେ ଧର ଦେଖିବେ ଯୋଉ ଜାଗାରେ ଭାଇ ଭଉଣୀ ମାନେ ତିନି ରୁ ଚାରି ଜଣ ହେଇଯାଉଛନ୍ତି। ସେମାନେ କଣ କି କେ ପଥର ଅଭାବ ଯୋଉ ଜାଗାରେ ରହୁଛି। ସେମାନେ ଚାହୁଁଛନ୍ତି କି ତାଙ୍କର ଧର ବାପା ମା ମାନେ କି ଆମର ଧର ବଡ ଝିଅ ଅଛି। ଆମେ ତ ଏତେ ଜଣଙ୍କୁ ପଢେଇବା ଖାଇବା ନାଇବା ଦେଲା ବେଳକୁ ଆମକୁ ଟିକେ ଅସୁବିଧା ହେଇଯିବ। ତ ବଡ ଝିଅ ଆମର ଟିକେ ଉ ପାଠ ପଢା ଅଧା କମ ରୁ ରହିଯାଉ। ଆମର ବାପା ମା ମାନଙ୍କୁ ସାହାଯ୍ୟ କରିବ ସେମିତି ଆପଣ ଦେଖୁଛନ୍ତି କି ହଉଛି କି ନାହିଁ?
ହୁଁ ବହୁତ ହଉଛି ମ୍ୟାଡ଼ାମ। କିନ୍ତୁ ପାଠ ମାନେ ଶିକ୍ଷା ଯୋଉ କହିଲେ ନାରୀ ଶିକ୍ଷାରେ
ଆଜ୍ଞା।
ଯୋଉ ଝିଅ ଘର ଯୋଉ ଝିଅ ଟା ପଢିଥିବ ସେଟା ବାପା ମାଙ୍କୁ ବି ବହୁଶୂ ସାହାଯ୍ୟ କରେ ମାନେ ଖାଲି ଆର୍ଥିକ ରୂପରେ ନୁହେଁ ଶାରୀରିକ ଭାବରେ କୋଉ କାମରେ ମାନେ ସେ ଲୋକଙ୍କ ଆଗରେ ଏତେ ଚତୁର ହେଇଯାଏ ଯେ ଲୋକ ତାକୁ କଥା କହିବା ପାଇଁ ନାଇଁ ତା ଝିଅ ତା ପାଖରେ ଅଛି। ତାକୁ ସେଇ ସେଇ ସେଇ ଟାଇପ ର କଥା ଦରକାର ସେଇ ଶୈଳୀରେ କଥା ହବା ଦରକାର ଆଉ ଶିକ୍ଷିତ ପିଲାଙ୍କର ମ୍ୟାଡ଼ାାମ ଜାଣିଥିବେ କଥା ଶୈଳୀ ଅଲଗା ଆଜ୍ଞା।
ନିଶ୍ଚିନ୍ତ ଭାବରେ ଯଦି ଜଣେ ଶିକ୍ଷା ଲାଭ କରିଥିବ ତାର ପରିବାରରୁ ମାନେ କିଛି ସାଂସ୍କୃତିକ ଶିକ୍ଷା ହଉ ବା ଯେକୌଣସି ମାନେ ଯୋଉ କୁହନ୍ତୁ ଗୋଟେ ଶିକ୍ଷା ଲାଭ ନକିବ ବା ପାଠ ଯଦି ନ ପଢିବ ବି ଗୋଟେ ଲୋକ ଲୋକକୁ କେମିତି ବ୍ୟବହାର କରାଯାଏ କେମିତି କଥାବାର୍ତ୍ତା କରାଯାଏ ବା ବାହାରକୁ ଗଲେ ଆମେ କେମିତି ଚଳିବା ଉଚିତ ସେ ଜିନିଷ ଟା ଜାଣିପାରିବିନି ହେଲା କି। ତା ସହିତ ମଡାମ ଆପଣ ଆ ଗୋଟେ ବି ଜାଣିଥିବେ ଦୁ ଦୁଇ କୂଳ କହିତା ନାରୀ ଗୋଟେ ଏମିତି ଜିନିଷ ଏ ଦୁଇଟି ପରିବାର ପ୍ରତି ସେ ମାନେ ସହାୟତା ହେଇଥାଏ କେମିତି କହିଲେ ଶିକ୍ଷିତ ହଉଛି ନା ତାର ଯୋଉଟା କି ମୁଁ କହିଲି କି ବାପା ମା ମାନେ ମାନେ କୁହନ୍ତି କି ପାଠ ପଢା ଅଧର ରହିଯା ସେଇ ନାରୀ ଯଦି ଶ୍ ଶିକ୍ଷିତ ହେଇଯିବ ବା ରୋଜଗାର କ୍ଷମ ହବ ତାର ଯୋଉ ଆଉଣୀ ରହିଲେ ସେମାନଙ୍କୁ ପାଠ ପଢିବା୍ ସାହାଯ୍ୟ କରିବ ବାପା ମା ମାନଙ୍କୁ ଆର୍ଥିକ ରୂପ ବି ସାହାଯ୍ୟ କରିବ ତା ସହିତ ସେ କଣ ବିବାହ ପରେ ମଧ୍ୟ ତାର ଯୋଉ ପିଲା ଛୁଆ ରହିଲେ ବା ତାର ସ୍ଵାମୀ ବା ପରିବାର କୁହନ୍ତୁ ସେମାନଙ୍କୁ ମଧ୍ୟ ଆର୍ଥିକ ରୂପେ ସହାୟତା କରିବ କି ନାହିଁ।
ଆଜ୍ଞା
ଆଜ୍ଞା କୁହନ୍ତୁ ଆପଣ।
ମୁଁ କହିବା କଥା ଯେ ମ୍ୟାଡ଼ାାମ ଆପଣ ଯୋଉଟା କହିଲେ ନାରୀ ଶିକ୍ଷା ଉପରେ ଏବେ ଏତେ ଆଗକୁ ଗଲାଣି ଯେ ଆମ ପାଠର ଶିକ୍ଷାର ଏତେ ପ୍ରସାର ହେଲାଣି ତଥାପି ଅ ଗାଉଁଲି ମାନଙ୍କରେ ଏବେ ମୁଁ ଯୋଉଠି ରହୁଛି ଏରିଆ କଥା କହୁଛି ଗାଉଁଲି ମାନଙ୍କରେ ବି କହୁଛନ୍ତି ଯେ ଝିଅଟା କେତ କାଇଁ ପଢିବ ଝିଅ ଟାକୁ ପଢେଇଲେ କଣ ହବ ଝିଅ ଟା କଣ ବାହାରକୁ ଯାଇ ପାରିବ ଝିଅ ଟା କଣ ଡାକ୍ତର ହେଇାରିବ ସେମାନେ ସମ ଏତେ ସମାଚାର ଦଉଛି ଏତେ ଖବର କାଗଜ ରେ ବାହାରୁଛି ଯେ ଝିଅ ଏମିତି କଲେଣି ଝିଅ ସେମିତି କରୁଛନ୍ତି ହେଲେ ସିଏ ଡରୁଛନ୍ତି କାରଣ ଜମାନାରେ କିଛିଟା ଗୋଟା ଏମିତି ଅ ଘଟଣା ଘଟି ଯାଉଛି ତ ସେମାନେ ବହୁତ ଭୟ କରି ଯାଉଛନ୍ତି। ନାଇଁ ଆମ ଝିଅ ଟା ବାହହାରକୁ ଗଲେ ତା ସହିତ କୋଉଠୁ ଘଟଣା ଘଟିଯିବ କି? ସେ ଉପରେ ମାନେ ମୋର ବି ଗୋଟେ ଝିଅ ଅଛି ସିଏ ଯେତେବେଳେ ବାହାରକୁ ଯାଉଛି ମୋ ମନରେ ବି ସେଇଟା ଆସୁଛି। କାଳେ ମୋ ଝିଅ ସହିତ କିଛି ଘଟିବ କି? ସେଥିପାଇଁ କା ବହୁତ ଲୋକ ନିଜ ଝିଅ ମାନଙ୍କୁ ବାହାରକୁ ଛାଡିବାକୁ ବି ଡରୁଛନ୍ତି।
ଆଜ୍ଞା ଆଜ୍ଞା
ଯୋଉ ନାରୀ ଶିକ୍ଷା ଉପରେ କହିଲେ ନାରୀ ମାନେ ଯୋଉଠି ଆଜ୍ଞା ନାରୀ ମାନେ ନିଜକୁ ବହୁତ ସୁରକ୍ଷା ଦେବା ଦରକାର ନାରୀମାନଙ୍କୁ ସେତିକି ତାଙ୍କ ଙ୍କ ଉପରେ ମାନେ ନିଜେ ନିଜେ କେମି ନିଜେ ରକ୍ଷା କରିପାରିବେ ସେଇଟା ଶି ଶିଖିଲେ ସେମାନେ ସବୁ କାମ କରିପାରିବେ ରାତିଦିନ ତାଙ୍କୁ କିଛି ବି ଫରକ୍ ମାନେ କିଛି ବି ଅସୁବିଧା ହବନି।
ହଁ ନିହାତି ଭାବରେ ଆପଣ କୁହନ୍ତୁ ଗଟେ ଭଲ କହିଲେ ତା ଦେହରେ ମୁଁ ଗୋଟେ କଥା କହୁଛି ଦେଖ ଦେଖନ୍ତୁ ଯଦି ଗୋଟେ ନାରୀଟିଏ ଶିକ୍ଷା ଲାଭ କରୁଛି ଆଉ ତାର ବିବାହ ହଉଛି ବା ଯଦି କ୍ଷେତ୍ରରେ ଯଦି ସେଇ ନାରୀଟି ଯଦି ଆପଣ କୁହନ୍ତୁ ତାଙ୍କର ଶିକ୍ଷା ଲାଭ ନ ବିଥିବ ବିବାହ ପରେ ଦେଖିବେ ଆପଣ ବର୍ତ୍ତମାନ ଭଲ ଅସୁବିଧା ହଉଛି ଗୋଟେ ଦେଖିବେ ଗୋଟେ ଝିଅଟିଏ ମାନେ ମୃତ୍ୟୁବରଣ କରୁଛି ବା ଝିଅ ମାନଙ୍କୁ ବାହାରକୁ ବାହାରୁ ବାହାର କରିଦଉଛନ୍ତି ନା ଶାଶୁ ଘରୁ ତଢି ଦଉଛନ୍ତି। ଯଦି ଆପଣ କୁହନ୍ତୁ ସେଇ ଝିଅଟି ଯଦି ଶିକ୍ଷା ଲାଭ କରିଥିବ ଶିକ୍ଷା ଲାଭ କରିଥିବ ତାର କିଛି ଅସୁବିଧା ହେଇପାରିବ କି ସେ ନିଜର ମାନେ କରିକି ନିଜର ପେଟ ପୋଷି ପାରିବ ବା ରୋଜଗାର କ୍ଷମ ହେଇପାରିବ। ତାକୁ କୌଣସି ଅସୁବିଧା ଆଉ ହବନି। ତେଣୁକରି ନାରୀ ଶିକ୍ଷାଟା ନିହାତି ଆବଶ୍ୟକ ଯୋଉ ଦ୍ଵାରା କି ଝିଅ ମାନେ ଆଉ ଯୋଉମାନେ ଆ ଆଗକୁ ଯୁଗରେ ଯେମିତି ଏଁ କଣ କୁହନ୍ତି ତ କଷ୍ଟ ପାଉଥିଲେ ଦୁଃଖ ପାଉଥିଲେ ବର୍ତ୍ତମାନ ସମାଜରେ ବି ହଉଛି। ଯୌତୁକ ପାଇଁ ବି ମଧ୍ୟ ସେ ସବୁ ନାରୀ ମାନଙ୍କର ଉଁ ମାନେ ଅସୁବିଧା ର ସ ସମ୍ମୁଖୀନ ହଉଛନ୍ତି ହେଲାଣି ଯେ ଯେହେତୁ ଦେ ଶ ଆଗୁକୁ ବଢୁଛି ଆଜ୍ଞା ଆଜ୍ଞା କୁହନ
କିନ୍ତୁ ଏଇ ଗୋଟେ ମ୍ୟାଡାମ୍ ଯୋଉ ଘଟଣା ଟା ଘଟୁଛି ଏଇଟା ବହୁତ ମାନେ ଚିନ୍ତାର ବିଷୟ ହଉଛି ନାରୀ ନିଜକୁ ମାନସିକ ଭାବରେ ପୁରା ଶିକ୍ଷିତ କରିଦଉଛି କିନ୍ତୁ ଶାରୀରିକ ଭାବରେ ଟିକେ ନିଜକୁ ରକ୍ଷା କରିବା ପାଇଁ ଅକ୍ଷମ ହଉଛି ଯାହା ପ୍ରତି କି ଆମ ସ ସମାଜରେ ଗୋଟେ ନିନ୍ଦନୀୟ ଘଟଣା ଗୁରା ଘଟୁଛି ଯାହା ପାଇଁ ସ ସବୁ ଭୟଭୀତ ଅଛନ୍ତି। ସେଥିପାଇଁକା ନାରୀମାନଙ୍କୁ ଯେତେବେଳେ ଯୁଆଡ଼େ ଯାଉଛୁ ତାଙ୍କୁ ଟିକେ ସୁରକ୍ଷା ଦବା ଦରକାର।
ଆଜ୍ଞା ଆଜ୍ଞା।
ଶାରୀରିକ ଭାବରେ ମ୍ୟାଡ଼ାମ୍। ଶାରୀରିକ ଭାବରେ ତାଙ୍କୁ ଟିକେ ସୁରକ୍ଷା ସୁରକ୍ଷା ଦବା ଦରକାର ଯୋଉଟାକି ସେ ନିଜେ ଶିଖିଲେ ଯେମିତି ବାହାର ଦେଶ ମାନଙ୍କେରେ ସବୁ ଶିଖା ହଉଛି ନିଜ ସୁରକ୍ଷା ପାଇଁ ଉଁ କରାଡି ଶି ଶିଖୁଛନ୍ତି କୁମ୍ଫୁ ଶିଖୁଛନ୍ତି।
ରଖିବା ପାଇଁ ବା କୁହନ୍ତୁ ବା ଆପଣ କୁହନ୍ତୁ ନିଜର ଅ ମାନେ ବାହାରକୁ ଗଲେ ନିଜର ଯେମିତି ଆପଣ କହିଲେ କରାଡି ନିଜକୁ ରକ୍ଷା ସବୁ ଜିନିଷରୁ କରିପାରିବ। ଆଉ ଗୋଟେ କଥା ହଉଛି ମ୍ୟାଡାମ୍ କଣ କହିଲେ ଯଦି ନାରୀଟି ଯଦି ଶିକ୍ଷା ଲାଭ କରିଥିବ ତା ମନରୁ ଡର ବା ଦୂରୀଭୂତ ହବ ଡର ଦୂରୀଭୂତ ହବା ଫଳରେ ହିଁ ସେ ସବୁ କିଛି ଦିନ ଦିଗରେ ମାନେ ଗୋଟେ ପୁଅ ଆଗ ଯଦି କିଛି ସେଠି କହୁଛି ବା କିଛି ଅସୁବିଧା ହଉଛି ସେ ସବୁ ସେ
ଆଜ୍ଞା ସିଏ ମ୍ୟାଡ଼ାମ୍ କଣ କହିଲେ କି ସେ ଶାରୀରିକ ଶାରୀରି କ ଭାବରେ ଦୁର୍ବଳ ନୁହେଁ କିନ୍ତୁ ଯୋଉ କୁହନ୍ତି ମାନସିକ ଭାବରେ ଦୁର୍ବଳ କିନ୍ତୁ ଶି କ୍ଷା ଦାନକ ଶିକ୍ଷା ଗ୍ରହଣ କଲେ ସେ ମାନସିକ ଦୁର୍ବଳତା ତାର ଉଁ
ଆଜ୍ଞା ମ୍ୟାଡ଼ାମ୍ ଆପଣ ଶିକ୍ଷା କଥା ଯୋଉ ଆଉ ଥରେ କହିଲେ ମୁଁ ଆଉ ଗୋଟେ ଭଲ କଥା କହୁଛି। ମାନେ କୁହନ୍ତିନି କି ଶିକ୍ଷା ଗୋଟେ ଏମିତି ଏକ ଜିନିଷ ଯୋଉଟା କି ମାନେ କାହାକୁ ମାନେ ଜ୍ଞାନ ଯେମିତି ଗୋଟେ ଏପରି ଏକ ରତ୍ନ ଯୋଉଟା ଆପଣ ବି କହିପାରିବେ। ଯେତେ ଦାନ କଲେ ମଧ୍ୟ ସରିବନି ବା ଚୋରି ହେଲେ ବି ଚୋରି ହବନି ବା ଆପଣ କୁହନ୍ତୁ ବାଣ୍ଟିଲେ ମଧ୍ୟ ସରିବନି। ହେଲା କି ଯେମିତି କିି କୁହ ଦୁଇ ଗୁଣା ହବ ଯେମିତିକି କୁହନ୍ତି ଜଣେ ଯଦି ଶିକ୍ଷା ଲାଭ କରୁଛି ଆପଣ ଟ୍ୟୁସନ୍ ମା ହଉ ବା ଯେଦି ଜଣେ ଚାକିରି ପାଇ କି ଶିକ୍ଷକ ରୂ ଭାବରେ ହଉ ଯଦି ପାଉ ଛି ସେଠି ଯେତେବେଳେ ଶିକ୍ଷା କିଛି ପିଲାଙ୍କୁ ଦେଇକି ଦାନ କରୁଛି ସେଇଟା କଣ ଦୁଇଗୁଣିତ ହଉଛି କହିଲେ? ମାନେ ସେ ଲୋକର ବି ଶିକ୍ଷାଗତ ଯୋଗ୍ୟତା ବଢୁଛି ଖାଲି ଆପଣ କହିବେନି ଯେ ଅର୍ଥ ରାଶି ପାଉଛି। ଶିକ୍ଷାଗତ ଯୋଗ୍ୟତା ବଢୁଛି ସେ ଅଧିକରୁ ଅଧିକ ଜାଣିବାକୁ ପାଉଛି ତା ସହିତ ତାର ମାନେ ଧୀରେ ଧୀରେ କୁହନ୍ତୁ ଗୋଟାଏ ଗାଁ ହଉ
ମ୍ୟାମ୍ ମୁଁ ଗୋଟେ ସୁ ବହୁତ ସୁନ୍ଦର ଆଜ୍ଞା ଗୋଟେ ବହୁତ ସୁନ୍ଦର ପଦ୍ୟ ପଢଥିଲି ମ୍ୟାଡାମ୍ ସେଇଟା ଆପଣଙ୍କୁ କହୁଛି ନାରୀ ଶିକ୍ଷା ଉପରେ ଏଇ ଶିକ୍ଷା ଉପରେ କହୁଛି ମାନେ ଯେତେ ହେଲେ ଏ ରାଜା ସିନା ଆଜ୍ଞା। ଆଜ୍ଞା ରାଜା ସିନା ପୂଜା ପାଏ ଆପଣା ଦେଶରେ ଜ୍ଞାନୀ ପୂଜା ପାଉଥାଏ ଦେଶ ବିଦେଶରେ।
ହଁ ପ୍ରକୃତରେ ଜ୍ଞାନୀ ମାନେ ହିଁ ସବୁ ମାନେ ଗଣରେ ଗଣା ହୁଅନ୍ତି ଯୋଉଟା କୁହନ୍ତି ଲୋକମାନଙ୍କୁ ମଧ୍ୟ ଗଣାନ୍ତି ଯିଏ ଜ୍ଞାନର ମାନେ ଶି ଶିକ୍ଷା ଲାଭ କରିଥିବା ଅଧିକାରୀ ହେଇଥିବ ସେ ମାନେ କୁହନ୍ତୁ ଶହେ ଲୋକ ଥାନ୍ତୁ ହଜାର ଲୋକ ଥାନ୍ତୁ ସେ ଯଦି ପ୍ରକୃତରେ ଜ୍ଞାନୀ ହେଇଥିବ ସେ ନିଶ୍ଚିିତ ଭାବରେ ଜ୍ଞାନୀ ଗଣରେ ଗଣିତ ହବ ନାଇଁ କି ଆପଣ ଭଲ କଥାଟେ କହିଲେ। ହଁ ସେଇଟା ହଁ ନିଶ୍ଚିନ୍ତ ଭାବରେ କୁହନ୍ତୁ କୁହନ୍ତୁ। ଆପଣ କୁହନ୍ତୁ କଣ?
ଆଜ୍ଞା ମ୍ୟାଡ଼ାମ ନାଇ ମୁଁ ସେ କଥା କହିଲେ ଶିକ୍ଷାର ମୂଲ୍ୟ ସୁନା ରୂପଟା ବି ମୂଲ୍ୟବାନ ଆଉ ସେ ଶିକ୍ଷା ଯଦି ଜଣେ ଗ୍ରହଣ କଲା ସେ ସବୁଠି ସବୁ ଜାଗାରେ ବହୁତ ଉଚ୍ଚତମ ପଦରେ ରହେ।
ନିଶ୍ଚିନ୍ତ ଭାବରେ ହଁ ମୁଁ ସେଇ କଥା। ଯଦି ହଁ ଯଦି ସେଇଟା କଣ କହିଲେ ସେ ନାରୀଟି ଯଦି ଶିକ୍ଷା ଲାଭ କରିବା। ଶିକ୍ଷକ ଉପରେ ବଦଗଣିତ ହଉଛି ତାର ଗାଁ ହଉ ସାହି ହଉ ତାର ଆପଣ କୁହନ୍ତୁ ପରିବାର ହଉ ଧୀରେ ଧୀରେ ତା ମାଧ୍ୟମରେ ଶିକ୍ଷା ଟା ଯେତେବେଳେ ମାନେ ପ୍ରଚାର ପ୍ରସାର ଯୋଉଟା କି ଆପଣ ମାଧ୍ୟମରେ କହିପାରନ୍ତୁ। କେବେ କି କିଏଠ ପାଠ ପଢୁଛି ତ କେବେ ଆଉ ମାନେ ସେଇ ଲୋକ ବି ପଞ୍ଚାୟତ ଯୋଉ ସ୍କୁଲ ମାଧ୍ୟମରେ ପାଠ ପଢୁଛି ବିଭିନ୍ନ ଜାଗାରେ ଆପଣ କନ୍ତୁ ଶିକ୍ଷା ଦାନ ହଉଛି। ତା ଦ୍ଵାରା ଆମର ଗୋଟେ ପରିବାର ଶିକ୍ଷିତ ହଉଛି। ଗୋଟେ